ହ୍ୟାଲୋ ଜୟ ଜଗନ୍ନାଥ।
କଣ କରୁଛନ୍ତି।
ଏଇ ବସିକି ଟିଭି ପାଖରେ ବସିକି ଦେଖୁଥିଲି ଆଉ।
ଆଉ ଆଜି ରୋଷେଇ କଣ କରିଥିଲେ।
ହଁ ଏ ରୋଷେଇ ଏମତି ତ ଡେଲି ସେଇ ଭାତ ଡାଲମା ଆଜି ହେଇଥିଲା ଭାତ ହରଡ ଡାଲି ଛତୁ ଭଜା ଆଉ ଗୋଟେ ମିକ୍ସ ତରକାରୀ କରିଥିଲୁ ଆଉ।
ଆଚ୍ଛା।
ହୁଁ।
ଆପଣ ଘର କୋଠି। ମୁଁ ଏଇ ବସିଛି ଡିଟୁରୁୁ ସାରିକି ଆସିି ବସିଛି ଆଉ।
ହୁଁ ହୁ ଆଠ ଘଣ୍ଟା ଡିଉଟି ବୋଧେ।
ହଁ ଆଠ ଘଣ୍ଟା ଡିଉଟି।
ଉୁଁ ହୁଁ। ନାଇଁ ନାଇଁ ଡିୟୁଟି ସରିଗଲାଣି ମାନେ ଆଠଣ୍ଟା ହେଇଥିବ ମୁଁ ଭାବିଲି ଆଉ କାହିଁକି ନା ସରିଯାଇଛି ନା ସାରିକି ଆପଣ ବସ୍ ସିଛନ୍ତି ମାନେ ପୁଣି ହ ସେଥିପାଇଁ ଭାବିଲି।
ହଉ ତାଲେ କଣ ଏଇ ଫାଙ୍କା ଟାଇମ୍ ରେ କଣ କରିବ।
ହଁ କୋଉଠୁ କହ।
ଏଇ କଟକରୁ ଆଉ। ଆପଣର ଢେଙ୍କାନାଳ ର।
ହୁଁ।
ଆଉ ସେଠି ପ୍ରସିଦ୍ଧ କଣ।
ବରା।
ହଉ ବରା ହଁ ଖାଇଛି ଖାଇଛି।
ଖାଇଛନ୍ତି ଏଠି କେ ଅଛନ୍ତି କି ଆପଣ ରିଲେଟିଭ।
ନା ନା ଆମର ଏତେ ଦୂରରେ କେହି ନାହାନ୍ତି। ଢେଙ୍କାନାଳ ନାଇଁ ମୁଁ ଯାଏଯେ ଢେଙ୍କ ଙ୍କାନାଳ ବି ଯାଏ ଆମର ଆପଣଙ୍କର ହୁଏନି ଲକ୍ଷ୍ମୀପୂଜା।
ହୁଁ ହୁଁ।
ଲକ୍ଷ୍ମୀ ପ୍ରସିଦ୍ଧ ଆପଣଙ୍କର ମୁଁ ଯାଏ ଆପଣ ଯୋଉ ଡେକର୍ସନ ନଟା ହୁଏ ମୁଁ ଯାଏ ଦେଖ ଖିଚି ଭ
ହୁଁ।
ମୁଁ ସେଇ ଲଖ ହୁଁ ହୁଁ ଆପଣ ଯୋଉ ଷ୍ଟେସନ ବଜାର। ଆର କେତେ ନୂଆ ନୂଆ ଅଛି ପ୍ରାୟତଃ ଆପଣଙ୍କ ଗେଟ ଫେଟ୍ ଭଲ ହୁଏନି କି।
ହୁଁ ଆଉ ଏଇ ଯୋଉ ଭୁବନ ଦଶହରା ଦେଖି ଆସିନାହାନ୍ତି କେବେ? ଆପଣ ତ କଟକରେ ରହୁଛନ୍ତି ଦଶହରା ଦେଖୁଛନ୍ତି ଏଠିକି କେମିତି ଆସିବେ?
କାହିଁକି କଣ ହଉ ହୁଁ ଖାଲି ଲକ୍ କ ମାଆଙ୍କୁ ଦେଖିବା ପାଇଁ ଯାଉ ଏତେ ଦୂରକୁ ସାଙ୍ଗସାଥି ନେଇକି
ଆଛା ହୁଁ।
ହଁ ଆଉ ଆମର ମ୍ୟାରେଜଟି।
ହଁ ହଁ ମ୍ୟାରେଜ୍
ଆଉ ଭାଇ କୁଆଡେ ଗଲେ?
ହୁଁ ଭାଇ ଭାଇ ଯାଇଛନ୍ତି ମୋ ଭାଇଙ୍କର ଗୋଟେ ଆକ୍ସିଡେଣ୍ଟ ହେଇଛି। ବଡ ବାପାଙ୍କ ପୁଅଙ୍କର ଯେ ସିଏ ତାଙ୍କ ସାଥିରେ ହସ୍ପିଟାଲ ଯାଇଛନ୍ତି ଆଉ ଜଣେ ଭାଇଙ୍କ ସାଙ୍ଗରେ। ସେ ଭାଇ କିି ତ କିମ୍ସ ନେଇକି ଗଲେଣି କଣ ଗୋଡ ଫ୍ରାକ୍ଚର ହେଇଯାଇଛି? କଣ? ଏଇ ଆମର ଏଇ ପାଖରେ ଯାଜପୁର ଏଇ ଯାଜପୁର ପାଖ କିନ୍ଦା କଣପାଇଁ ଯାଇଥିଲେ? ତାଙ୍କର ଭାଇଙ୍କର ଟ୍ରକ୍ ଅଛି ତ ସେ ଚାଲାଣ କଣ ଭଙ୍ଗେଇବା ପାଇଁ ଯାଇ ଥିଲା ତ ଗାଈ ଗୋଟେ ମାରିଦେଲା ତ ଖସି ପଡିଲା ବେଳେ ଯୋଉ ଓଭ ତ ମାଡି ହେଇଯାଇଛି ସେ ଟିକେ ମୋଟା ହେଇକିନା ଟିକେ ଭାଇଯିଏ। ଖସି ପଡ଼ିବାରୁ ଗୋଡ଼ଟା ହଁ ହେଲ୍ଦି ଟିକେ ଅଛି ତ ଖସି ପଡ଼ିଲାରୁ ଗୋଡ଼ ଫ୍ରାକ୍ଚର ହେଇଯାଇଛି।
ଓ ହୋ ହୋ।
ଯାଇଥିଲେ ଦେଖା କରିବାକୁ ଗାଡିରେ ତ ସେଠୁ ହେଲାନି ବୋଧେ କିଛି ଜାଣି ହଉନି। କିମ୍ସ ନେଇକି ଗଲେଣି?
ଅ ହ।
ତାଙ୍କ ପାଖକୁ ଏବେ କଲ୍ କରୁଥିଲି ସେ ରିସିଭ କରୁନାହାନ୍ତି ବ୍ୟସ୍ତ ଅଛନ୍ତି କି କଣ?
ଆଛା।
ହୁଁ ନାହାନ୍ତି ଏବେ। ଆପଣଙ୍କର ଫ୍ୟାମିଲି ସେଇଠି? ଡିଉଟି ସେଇଠି କି ଘର ସେଇଠି?
ହଁ ଏଇଠି ତ ଆମର ମଞ୍ଚିଲ ଚାକିରି ଆଉ
ଆଛା ହୁଁ।
ଆଉ ଭାଇ କଣ କରନ୍ତି?
ଭାଇ ଆମର ନିଜେ ଗାଡି ଚଲାନ୍ତି।
କଣ ଡ୍ରାଇଭର?
ହୁଁ ନିଜର ଗାଡି ଅଛି ଚଲାନ୍ତି ଆଉ
ଅ ହ।
ହୁଁ।
ଆଉ କଣ ଖବର କୁହନ୍ତୁ?
ହଁ ଆପଣଙ୍କ ଫ୍ୟାମିଲିରେ ଆଉ କିଏ ଅଛନ୍ତି ବାପା ବୋଉ ଆପଣ ଭଉଣୀ
ହଁ।
ହୁଁ।
ହୁଁ ଆମର ଗଟେ ଗୋଟେ ଭଉଣୀ ଆମେ ଦିଭାଇ ସବା ସାନ ମୁଁ ପୁଣି ସବୁ ମ୍ୟାରେଡ କରିସାଲେଣି କେବଳ ମତେ ଛାଡିକି
ଆଚ୍ଛା ତ ସବୁ କେମିତି କହିଲେ ଆପଣତ ଅଛନ୍ତି?
ହଁ ମୋର ପେଣ୍ଡିଙ୍ଗରେ ଅଛି ଏବେ ପ୍ରୋସେସିଂରେ ଅଛି।
ଆଚ୍ଛା ଚାଲିଛି ବୋଧେ ପ୍ରସେସିଂ ନାଇଁ
ପ୍ରୋସେସିଂ ଚାଲିଛି ଅଛି କି ନାଇଁ ସେମିତି ନାହିଁ ଜଷ୍ଟ ଚାଲିଛି ଆଉ
ଆଚ୍ଛା।
ଧିରି ମିଳିଲେ ପୁଣି ଦେଖିବା
ହଁ,
ଆପଣଙ୍କ ସାଇଟିରେ କିଏ ଅଛନ୍ତିକି
ଆମ ସାଇଟରେ ନା ସେମିତି କଣ କାଷ୍ଟ ଆପଣଙ୍କର?
ହୁଁ, ଏହେ ଆଉ ଆପଣ ରୋଷେଇ କରିବାକୁ କୋଉଟା ଭଲ ଲାଗେ
ରୋଷେଇ ସେମିତି ହିଁ ମତେତ ଠିକ ସେ ଆସେନି ଗୁଡାଏ ରୋଷେଇ ଆସେ ସେନି
ଇଣ୍ଟେଷ୍ଟ ନାହିଁ କେବେ ଘରେ କରିନଥିଲି ନା ଶିଖିପାରିନି ଏଠିବି ଶାଶୁ ଶିଖ ଶିଖେଇ ନାହାନ୍ତି କିଛି ଯାହା ନିଜେ ଜାଣିଚି ଏବେ କିନ୍ତୁ ଶିଖିଗଲେଣି ଆଉ
ତଥାପି ମ୍ୟାରେଡ କେତେ ବର୍ଷ ହେଲାଣି?
ମୋର ଫିରବି ପନ୍ଦର ବର୍ଷ ହେଇଗଲାଣି
ହୁଁ ଅବେତ ବହୁତ କିଛି ଶିଖିଯିବେଣି ଆପଣ
ନାଇଁ ବହୁତ କିଛି ଶିଖିଲି କୋଉଠୁ ବାହାରେତ ରହିଲି ସବୁବେଳେ ଆଉ ଶିଖେଇବ କିଏ ଯେ ଶିଖିଲି ନିଜେ ଯାହା ସିଖ କିଛି କରେ ଆଉ ହୁଁ ତାପରେତ ୟୁଟ୍ୟୁବ ଜମାନା ଆସିଲା ପରେ ଯାହା ସେଇଥିରୁ ଶିଖେ ଆଉ
ଆଛା ଆପଣ ମା ଶିଖାନ୍ତିନି
ତ ମ୍ୟାରେଡ ପରେ ଘରେତ କେବେ ଥିଲା ଅବସ୍ଥ ତରେ ନାଇଁ ନାଇଁ ସେପଟେ ସେ ମତେ କହେ କିନ୍ତୁ ମୁଁ କେବେ କରେନି ହୁଁ,
ହାପଣ ଶାଶୁ
ହଁ ମୋ ଶାଶୁ କିଛି ଶିଖାନ୍ତିନି ମତେ ସେ ଯାହା କରନ୍ତି ମୁଁ ଦେଖେ ତା ମୁଁ ଥିଲାବେଳେ ସେ କିଛି କଲେ ସିନା ମୁଁ ଦେଖିବି। ହୁ ସେ ତାଙ୍କର ବାହାର କାମ କରନ୍ତି। ନାଇଁ ନାଇଁ ଚାକିରି ନୁହଁ ନାଇଁ ନାଇଁ ଚା କିରି ନୁହଁ ମୁଁ ହୁଆଉସ ହାଉସ୍ ୱାଇଫି କିନ୍ତୁ ଆମେ ବା ହେତେବେଳେ ଆମର ଗାଡି ନଥିଲାନା ଘରେ ସେ ବାହାରେ ଚଲାନ୍ତି ତ ବାହାରେ ଏକୁଟିଆ ତାଙ୍କର ସେଠି ଟିକେ ମେସରେ ରହିବାକୁ ପସନ୍ଦ କଲେନି ଛତ୍ ଛତିଶଗଡରେ ଥିଲୁ। ତ ସେ ସେଠିକି ପସନ୍ଦ କରନ୍ତିନିତ ଖାଇବାଟା ଟିକେ ତାପ ସେ ଟିକେ ଯାହେଲେବି ହେତେବେଳୁ ବାରଘଣ୍ଟା ଡ୍ୟୁଟି ସେ ଟିକେ ଟାୟେଡ ହେଇକି ଆସନ୍ତିନା ସେଠି ମେସରେ ଟିକେ ଶୋଇବା ଖାଇବା ଠିକ ନାହିଁ।
ଆଚ୍ଛା।
ଖରା ଦିନେବି ହେଠି କୋଇଲା ହେରିଆ ବରଦାସ ହୁଏନିନା ତ ସେ ଏକୁଟିଆ ବି କହିଲେ ମୁଁ ରୋଷେଇ କରିକି ଖାଇ ପାରିବିନି। ତ ସେଥିପାଇଁ ବାହାରେ ରହିବାକୁ ପଡିଲା ଆଉ।
ହଁ ହଁ ତାପର ସେପଟେ ବେଶୀ ଏଇ ପଲ୍ୟୁସନ ପ୍ରବଳ ବଧେ।
ହୁଁ ହୁଁ।
କୋଇଲା ଏରିଆକୁ କହୁଛନ୍ତି ମାନେ।
ନାଇଁ ସେପଟେ ଛତିଶଗଡ ରେ ବହୁତ କୋଇଲା ଏପଟେ ଆମର କ୍ରୋମାଇଡ ନଉ ଛନ୍ତି ଏଇ ଯୋଉ ଟାଟା ମାଇନ୍ସ ରେ। କାଳିଆ ପାଣି ତ ଶୁଣିଥିବେ ନା ସେଇପଟେ ଚଲାନ୍ତି ଆମର।
ନା ନା।
ହୁଁ।
ଏଇ ଆପଣ ଏଇ ଢେଙ୍କାନାଳ କେବେଠୁ ପଳେଇ ଆଇଲେଣି?
ମୁଁ ଛତିଶଗଡ଼ରୁୁ ଆସିଲିଣି ହେରି ଦୁଇ ହଜାର ଅଠର ରୁ।
ହଁ।
ତାପରେ ବି ମୁଁ ଘରେ ରହୁନଥିଲି ସେ ପୁଅ ପଢିବା ପାଇଁ। ଘରଠୁ ବାହାରେ ରହିଲି କିନ୍ତୁ ଏଇ ଢେଙ୍କାନାଳ ଭିତରେ ସ୍କୁଲ ପାଖାପାଖି ନେଇକି ଥିଲି ଆଉ। ପୁଣି ଛୋଟ ପୁଅ ଜନ୍ମ ହେବା ପୂର୍ବରୁ ଦିଟା ପୁଅ ନା। ସେ ଜନ୍ମ ହେବା ପୂର୍ବରୁ ପୁଣି ପଳେଇ ଆସିଲି ଆଉ ମୁ ଆସିଲିଣି ଆରି ତିନି ବର୍ଷ ହେଇଯିବ ପୁଣି ଘରକୁ ଏବେ ଗାଁରେ ଅ ଛୁ ଆଉ।
ପୁଅ ଟି ପୁଅ ଭାଇ ତମେ।
ହୁଁ ଆମର ମୋ ହଜବେଣ୍ଡ ମୁଁ ଦୁଇଟା ପୁଅ ଶାଶୁ ଶଶୁର ଆଉ କେହି ନାହାନ୍ତି। ଦିଅର ନାହାନ୍ତି ହୁଁ ଶାଶୁ ଶଶୁର ଅଛନ୍ତି।
ଯାହା ହଉ।
ହୁଁଁ।
ଆପଣ ବହୁତ ଜଲଦି ମ୍ୟାରେଡ୍ ହେଇଯାଇଥିଲେ ବଧେ।
ହଁ।
ତଥାପି।
ମୁଁ ତଥାପି ସେ ପ୍ଲସ ଟୁ ପାଖାପାଖି ଆଉ।
ଯା ହଉ।
ହୁଁ ହୁଁ।
ଆପଣ ପଢାପଢୀ କ୍ଲିୟର କରିଦେଇଛନ୍ତି ନା ଆଉ ପେଣ୍ଡିଂ କଣ ଅଛି?
କଣ କହିଲେ?
ପୁଣି ପାଠ ପଢା ପଢି କ୍ଲିୟର କରିଦେଇଛନ୍ତି ନା ଆଉ କଣ ଅଛି?
ନାଇଁ ନାଇଁ। ସେଇ ପ୍ଲସ୍ ଟୁ ଯାଏ ରହିଲା।
ଆଚ୍ଛା ତାମାନେ ଲଭ ମ୍ୟାରେଜ ବୋଧେ।
ହଁ ଲଭ୍ ମ୍ୟାରେଜ ତ ନିହାତି।
ଏ ହେ ଯାହା ହଉ ମୋ ଗେଶୀଙ୍ଗ୍ ଟା ପରଫେକ୍ଟ ଅଛି।
ହୁଁ।
ଆଉ ଶାଶୁ ଏଇନା କଣ କରୁଛନ୍ତି?
ସମସ୍ତେ ବସିକି ଟିଭି ପାଖେରେ ବସିଥିଲୁ ଏମିତି କଲ୍ ଆସିଲା ଭାଇର ଏମିତି ହେଇଛି ଯେ ଟିକେ ଭଲ ଲାଗିଲାନି। ଫିର୍ ବି ହଁ ତାପରେ ଏଇଠି ବସିଥିଲି ମୋବାଇଲ ଦେଖୁଥିଲି ତ। ମୁଁ କହିଲି ଏଠି ଉଁ ଦେଖୁଥାନ୍ତି ଟିଭି ମତେ ଟିକେ ଭଲ ଲାଗିଲାନି ମୁଁ ଛାତ ଉପରକୁ ପଳେଇ ଆସିଥିଲି ବସିବା ପାଇଁ।
ଅ ହ।
ହୁଁ।
କେବେ ଢେଙ୍କାନାଳ ଗଲେ ଦେଖାହେବ ତ?
ହଁ ନିହାତି ଆସନ୍ତୁ।
ମୁଁ ତ ପ୍ରାୟ ବର୍ଷ ଯାଏ। କନେକ୍ଟିଙ୍ଗ୍ ରହିବି କାହିଁକି ନା ଆପଣ ଏରିଆ ତ ସେଇଲେ ଲାଙ୍ଗେ ଆଉ। ହଁ।
ଆମ ଏଇ ଲାଇନ ରେ କିନ୍ତୁ ଆମର ଶାଶୁ ଘରେ ଟିକେ ଛାଡ଼ନ୍ତିନି କୁଆଡେ ଦେ ଖିଯିବା ପାଇଁ ଏମିତି ଫେଷ୍ଟିଭାଲ ହୁଏ ଯେତେ ଜାଗାରେ ବି ଆମର ଏଠି। ଭୁବନ ପାଖରେ ବି ଦଶହରା ହୁଏ ହେମତି ମୁଁ ଦେଖିବାକୁ ଯାଇପାରେନି।
ହଁ।
ହୁଁ ସମସ୍ତେ ଜାଆ କିନ୍ତୁ ମୁଁ ଲକ୍ଷ୍ମୀ ପୂଜା ଯାଇ ଚି ବାହାରେ ଯେତେବେଳେ ରହୁଥିଲି ଏ ସ୍କୁଲ ପାଖ ଏରିଆ ରେ ସେତେବେଳେ ଆମେ ତି ସେଇ ଯୋଉ ଘର ମାଲିକ ଯିଏ ଥିଲେ ତାଙ୍କ ସହିତ ମୁଁ ହିଁ ମାନେ ପ୍ଲାନିଂ ଟା କରିଥିଲି ଯିବା ପାଇଁ ଗାଡି ବୁକ୍ କିଂ କରିଥିଲି ଆମେ ସମସ୍ତେ ଯାଇଥିଲୁ ଗୋଟେ ଥର। ଆଉ ତାପରେ। ଯୋଉ ଝିଅ ବେଳେ ଘରେ ବି ଗୋଟେ ଥର ଆମେ ଯାଇଥିଲୁ ଦେଖିବା ପାଇଁ ବାପାଙ୍କ ସହିତ ଯାଇଥିନି।
ତାଙ୍କର ଗେଟ୍ ସବୁ ବଢିଆ ବଢିଆ ହୁଏ ଗେଟ୍ ଲାଇଟ୍।
ହୁଁ ହୁଁ, ସେ ଗେଟ୍ ଗୁଡା ହିଁ ଭଲ ଲାଗେ।
ଆମ୍ ମାନେ ଆମେ ସେଇ ସବୁ ଜିନିଷ ଦେଖିବାକୁ ବି ଯାଉ, ହୁଁ ଏତେ ବାଟ।
ଯେ ମାନେ ଏଇ ଯୋଉ ଏଇ ଇନ୍ସଟା ହେଇଗଲା କି ଗୋଟେ ଯଦି ଭିଡିଓ କରିକି ମାନେ ପୋଷ୍ଟ୍। କରିଦିଅନ୍ତି ନା, ଆଉ ଘରେ ରହିବା ପାଇଁ ଇଚ୍ଛା ହୁଏନି।
ସେଇ ତ ବେଶୀ ଭାଇରାଲ ଆଉ ଭା ହେଲେ ତ ମନ ନାହିଁ ଯେ, ଆମର କଣ ଅଛି, କାମ ତ କାମ ଜାଗାରେ। ଏଇଟା ଟିକେ ଲାଇଟଟା ଟିକେ ନହେଲେ ଏ କରିବୁ କେମିତି।
ହଁ, ନିହାତି। ହୁଁ-ଉଁ-ଉଁ।
ଆଉ ପିଲାମାନେ କଣ କରୁଛନ୍ତି?
ହଁ ଏଇଟା ବଡ ପୁଅ ପାଖରେ ଅଛି ସାନ ପୁଅ ଶଶୁର ନେଇକି ଯାଇଛନ୍ତି। ଆଉ ଆପଣ ଖାଇନାହାନ୍ତି ଏପର୍ଯ୍ୟନ୍ତ ଆସିକି ଡ୍ୟୁଟି?
କଣ କହିଲେ?
ଖାଇନାହାନ୍ତି କିଛି ଏପର୍ଯ୍ୟନ୍ତ?
ହଁ ଖାଇଛି ଟିକେ ପାଣିଫାଣି ପିଆ ହେଇନି ଏଇ ଜଷ୍ଟ ଲେଟରେ ଆସିଥିଲେ ତ। ଖାଇକି ପାଣି ଦି ଢୋକ ଭଳିଆ ପିଇଛି, ପିଇନି କାଶ ଟିକେ ହେଲାନି ଆଉ।
ଆଚ୍ଛା ହୁଁ। ଉଁ। ଆଉ କଣ କୁହନ୍ତୁ?